ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ ମୋ ଆବାଜ଼ ଆସଛି?
ହ୍ୟାଲୋ ହୁଁ।
ହ ଦି ମୋ କଥା ଶୁଭୁଛି ତମକୁ?
ହଁ ଶୁଭୁଚି।
ହଁ ସୁଭିଲା। ହଁ କଣ କରୁଛ? ହଁ ବିଲା। କଣ କରୁ
ବସିଛି ଆଉ।
ବସିଛ, ଖିଆ ପିଆ?
ଖିଆପିଆ ଶେଷ, ଖିଆପିଆ ଶେଷ।
ଓ ହୋ।
ଖିଆପିଆ ସରିଲାଣି। ତମେ କଣ କରୁଛ?
ମୁଁ, ମୁଁ ଏଇ ଘରଦ୍ଵାରା ଓଳଉଛି ଆଉ। ସନ୍ଧ୍ୟା ହେଲାଣି ନା? ଓହୋ ଆଉ ତମେ?
ହଁ ପୁଅଟା ଟ୍ୟୁସନ ଗଲା ତ, ଟ୍ୟୁସନ ସାର ଛାଡିକି ଏଠି ବସିଛି ଆଉ। ଫୋନ ଦେଖୁଥିଲି।
କେତେବେଳେ ଆସିବେ?
ଛଅଟା।
ଛଅଟା ନା ଆସିଲେ ପୁଣି ଜଳଖିଆ ଫଳିକା ଯାହା ଖାଇବେ, ପୁଣି ଟିକେ ଖେଳିବେ, ପୁଣି ପାଠ ପଢିବେ ଆଉ ନା।
ହୁଁ।
ଓହ ଆଉ ସମସ୍ତେ ଘରେ? ପୁଅଟା ତା ବାବାଙ୍କ ସହ ଏଈନା ବୁଲିଗଲା ଛକ ଆଡେ, ଉଠିଲା ତ। ଯାଇଛି କଣ ଆଣିବା ଖାଇବା ପାଇଁସ ପୋକକୁ ଗଲା ବଡ ବେପାର ତ ହୋଉଛି ଆଉ ଘରେ ସମସ୍ତେ
ଘରେ ସମସ୍ତେ ବଢିଆ। ତମର?
ହଁ ଆମର ସବୁ ବଇଛନ୍ତି ବର୍ଷା ତ ହଉଛି। ହଁ କମିଲାଣି ମାନେ କମିଲାଣି ହେଇଥିଲା ଖରା ବଳି କମିଲାଣି ଘର ଆଜି ହେଇନି ନା ଆମ ଆଡେ ହେଇଚି।
ଆମ ଆଡେ କାଇଁ ବର୍ଷା ଫର୍ଷା ନାହିଁ ଖରା ଢୁ ଢୁ ହେଇଚି।
ହେଁ ହେଁ ଆମକୁ ଟିକେ ଦେଇଦିଅ ଆମ ଲୁଗାପଟା ରା ଶୁଖୁନି ତ ତାର ଟାଣି କି ଆଣିକି ଦେଇ ଥା। ହଁ।
ଆଉ ରୋ
ରୋଷେଇ ରାତିରେ ରୁଟି କରିବି। ଆଉ କଣ ଭାବିନି ଲାଇନ୍ ତ ଆମର ତିନି ଚାରି ଦିନ ହେଲା ନାହିଁ। ଆଉ ଦେଖିବା ଆଉ ଭାବିନି କଣ କରିବି ବୋଲି
ଲାଇନ କୁ କଣ ହେଇଚି କି ନାହିଁ?
ଆମର ତିନି ଚାରି ଦିନ ଲାଇନ ନାହିଁ ଟ୍ରାନ୍ସଫର୍ ପୋଡି ଯାଇଛି ଯେ ଆସୁନି। ହଉ ଗରମରେ ସବୁ ରହୁଛୁ ଆଉ। ଜେନିଟର ଲଗେଇକିି ଯେତିକି ରହୁଛୁ ରହୁଛୁ ଚାର୍ଜ ଦେଇଛୁ, କରିବାକୁ ଇନଭେର୍ଟର
ବର୍ଷା ହଉଚି ତ ଆଉ ଆଉ କଣ କରବ?
ବର୍ଷା ସିନା ଏଇନା ହେଲା ଯେତେ ହେଲେ ବି ଛୋଟ ଛୁଆ ରହିବନି ନା ତାକୁ ଗରମ ହଉଥିବ। ସେ ଖାଲି କାନ୍ଦୁଚି ଏ ଏବେ ସବୁ ଡିଜିଟାଲ ଛୁଆ ଗୁରା ଜନ୍ମ ହୋଇନାହାନ୍ତି କି?
ବର୍ଷା ହଉଚି ବର୍ଷା ଦିନେ ସବୁ ଗଛ ଫଛ ଲଗେଇ ଚାଲ
ହଁ ଗଛ ବଢିଆ ସେ ହବ ଆମ ତମର କଣ ଲଗେଇଚ ସବୁ ବାରିରେ?
ବାରିରେ ଆମର ଲଗା ହେଇଚି ଶାଗ ଆଉ
ତମେ ଲଗାଅ ନା ଘରେ କିଏ ଲଗାନ୍ତି?
ମୁଁ ଲଗାଏ ଘରେ ବି ଲଗା
ବଡ ବାରିଟେ ଅଛି ନା ଜହ୍ନି, ଭେଣ୍ଡି ସବୁ
ଲାଗିଛି। ତମେ ତମେ ଲଗେଇଚ?
ହଁ।
ଓହୋ ଆଉ ଭଲ ଫଳୁଥିବ ତୁମ ହାତରେ ଫଳେ ନା ସବୁ ଜିନିଷ?
ସବୁ ଫଳୁଛି ଆମେ ଆଉ କଣ ପରିବା କିଣୁଚୁ କି?
ଭଲ କିନ୍ତୁ ହେମିତି ଖାଦ୍ୟ ଖାଇଲେ କିନ୍ତୁ ଭଲ। ଆମେ ଯୋଉ କିଣିକୁୁଣାକି ଆଣୁଚେ ନିଜେ ଯେମିତି ଗୋଟେ ପ୍ରାକୃତିକ ଜିନିଷ ଯେମିତି ଗୋଟେ ନିଜେ ବନେଇକି ମାନେ ଗଛ ଟା ଲଗେଇକି ଯେମିତି ଫଳିବ ତାର ବାସନା ଅଲଗା ଥାଏ ବିନା ସାର କେବଳ ଖତରେ କେମିତି କଣ ଯତ୍ନ ନଉଚ ଗଛର?
ଥର କଣ ଆ ତ ଲଗେଇକି ଆସା ହଉଚି ତାପରେ ତ ବାପା କି ମା କି ଯାଇକି କରୁଚନ୍ତି ଆଉ।
ହଁ ଭଲ କି ଫଳୁଛି କଣ କଣ ସବୁ ଫଳିଲାଣିି?
ସବୁ। ଯାହା ଯେମିତି ବାଇରେ ଲଗେଇବା କଥା ଯା ବାଇଗଣ, ଟମାଟୋ ଲଙ୍କା, ଶାଗ
ଓହୋ। ହଉ ଭଲ ଆଉ ଆଉ ରଜରେ କୁଆଡେ ବୁଲି ବୁଲା ଯାଇଚ ନା କୁଆଡେ କୁଆଡେ ଯାଇନ?
ରଜକୁ କଟକ।
ଥିଲ ନା କେମିତି କଣ ରଜ ଦୋଳି ଖେଳିଲ?
ରଜ ଦଳି ହଁ ମହୋତ୍ସବ ଯାଇଥିଲୁ ରଜ ପିଠା କରିନଥିଲୁ କିନ୍ତୁ ଖାଇଛୁ ପୋଡ ପିଠା ଘରେ ହେଇଥିଲା ଯେ
ଆଉ ସବୁ କୁଆଡେ କୁଆଡେ ବୁଲି ଯାଇଥିଲ? କଟକ ର ସବୁ କୋଉ କୋଉ ଜାଗା?
କଟକ ର ସବୁ ଗରମ ତାପରେ ବର୍ଷା ବି ହେଲା ଟିକେ କିଡିିକି।
ହଁ। ଆଉ କ ଘ ଦୁଆର ଓଳା ଉଳି ସରଲାଣି।
କାମ ସରିଲାଣୀ।
ଓହୋ ଭଲ ଜଲଦି ସାରିଦବ ଟିକେ ବସିବ ଭଲ।
ହଉ
ହାଁ କ କ ଆଜିି ବହାର କଦବା ହାଲୋ। ଆଉ କଣ କହ?
ଆ ପୁଅ ଦେହ ଭଲ ହେଲା?
କ ସେତ ଖାଲି ବୁଲିବ ବୁଲିବ ହଉଛି ଆଉ କଣ। ହେରା ଅପ୍ଡେଟ୍ କରିଦେଲେ ହବ। ହଁ।
ଆଜି କାନ୍ଦୁନି?
ହଁ ଏଇଟା କାନଛି ଆଜି ଆଉ। କାଲି ଆମ କାନ୍ଦୁଛି ଏ ବୁଲିବ ବୁଲିବ ଖାଲି କୁଛି ଛୋଟ ଛୁଅଟା ନା କିଛି ଜାଣି ପାରୁନି ଖାଲି କହୁଚି ଗଡିରେ ବୁଲିବ ତାକୁ କିଏ କେତେ କୁଆଡେ ବୁଲେଇବ ଅହ୍।
ଆ ପୁଅ କଣ ଖିଆପିଆ କରୁଛି?
ହୁଁ ଖାଇଥିଲା ଭାତ ଟିକେ ଖାଇକି ଶୋଇଥିଲା ଲାଇନ୍ ନଥିଲା ଯେ ତାକୁ ବର୍ଷା ହଉଥିଲା ଥଣ୍ଡା ଥଣ୍ଡା ଲାଗିଲା। ସେ ଶୋଇ ପଡ଼ିଥିଲା ଏଇନା ଉଠିକି ତା ବାବା ସହ ଯାଇଛି ଦୋକାନ ଆସିଥିଲା। ଆସିକି ଖାଇବ ଲେ ଟିକେ ଯାଉଛି ତା ପାଇଁ କଣ କେକ୍ ଫେକ୍ ଆଣୁଚି ଟେ ଗୋଟେ କଣ ଖାଇବ।
କ୍ଷୀର ବିସ୍କୁଟ ଖାଉନି?
ଆଁ।
କ୍ଷୀର ବିସ୍କୁଟ୍ ଖାଉନି?
କିର ବିସ୍କୁଟ ଦେଇନି ହାଦି ଭାବୁଛି ଦେବେ କ୍ଷୀର ବିସ୍କୁଟ୍ ଯାଉଛି। ଗୋଳେଇକି ଟିକେ ସେ ଖାଉଁନିତ ଆଉ। ହଁ କଣ କଲ୍।
ଆମ ମାମୁଁ ଘରକୁ କେବେ ଯିବ।
ହଁ ଯିବୁ ଦେଖିବାଆ ଏବେ ତ ବର୍ଷା ସିଯିନି ଆଉ ବର୍ଷାରେ ତ ଗାଁକୁ ଯାଇ ହବନି ଯୋଉ କାଦୁଅ ପଚପଚ ତାର ଛୁଆକୁ ନେଇକି। ଯିବୁ ଆଉ ଆର ମାସ ଆରକୁ ଟିକେ ଇଏ ହେଇ ଥାଉ ପା ଆଟ ଟିକେ ହେଇଯାଉ ଖୁଦରୁକୁଣୀ ପି ଆସିଲାଣି ନିହାତି ଜିବାକୁ ପଡିବ ହେତ ବଳକୁ ଆଉ। ତମେ ଖୁଦୁରକୁଣୀ ଗାଁ କୁ ଯାଉ?
ହଁ ଗାଁକୁ ଯାଇ ଯେ ଏବେ ଆଉ ଯାଉନୁ ଏବେ ତ ଘର ଆଗରେ ଖୁଦୁରୁକୁଣୀ ପୂଜା ହଉଛି ଏଠି ଆଉ।
ହଁ ଯାହାହେଲେ ଝିଅ ଗଲେ ମଜା ନା ଆଉ ଜିଅ ଥିଲା ବେଳେ ବାପଘରକୁ ଗଲେ ହଁ। ହଉ ଝିଅ ଥିଲାବେଳେ ଗଲେତ ଭଲ ନା ଆଉ ସାଙ୍ଗସାଥି ମାନେ ଏକାଠି ହେଇଥିବୁ ଇଏ ହେଇଥିବୁ।
ଆଉ କେମିତି କଣ ଖୁଦରୁକୁଣ ତମ ହେଟି କରନ୍ତି ବାପ ଘରେ?
ଖୁଦୁରୁକୁଣୀ ତ ସବୁ ଏକାଠି ହେଇକି ସକାଳୁ ସବୁ ଆଗ ଫୁଲ ଗୁନ୍ଥାଗୁନ୍ଥି ହୁଏ, ହଁ ଫୁଲ ତୋଳା ହୁଏ ଆମେ ତ ଟିଉସନ ପଳେଇଥାଉ ଆସିଲା ପରେ ହେଇଠୁ ଗଲାବେଳକୁ ଗଦା ଖୁଲା ହେଇଥିବ ସବୁ ଏଇଠି ବ ଖୁଦୁରକୁୁଣୀ ଆ ଇ
ହଁ।
ପ୍ରଶେସନ କର?
କୋଡି କୋଡିଏ ପାଖାପାଖି ହୁଏ, ହଁ, ପ୍ରଶେସନ ହୁଏ।
ହଉ ଭଲ ଆ ତାର କର ଆଉ ଲାଷ୍ଟ ପରେ ଶଢୀ ଫାଢୀ ପିନ୍ଧିବେ ଫଟୋ ଉଠା ହୁଏ, ଆଉ ନା
ରଜ, ଖୁଦୁରୁକୁୁଣୀ, କୁମାର ପୂର୍ଣ୍ଣମୀ ଏଗୁଡାକରେ ତ ମଜା ଆଉ। ହଁ, ଯୋଉ ଯୋଉ ସାଙ୍ଗମାନେ ସବୁ କରୁଥିବେ ଖୁଦରୁକୁଣୀ
ହଁ ଭଲ ଏମିତି କିନ୍ତୁ କରିବା କଥା। କିନ୍ତୁ
କୁମାର ପୂର୍ଣ୍ଣମୀରେ କଣ ଅଛି କହିଲ? ଯୋଉ କୁମାର ପୂର୍ଣ୍ଣମୀ ପୂଜା ଦିନ ଲାଷ୍ଟ ପୂଜା ଦିନ କଟକ ସାଇଡ ଆଡେ ଅଛି ପୂଜା ଯେମିତି ସରିବ ଲୁଚକାଳି ଖେଳ ହବ।
ହଁ, ଖେଳନ୍ତି ତ ହେଇଟା ସନ୍ଧ୍ୟାବେଳେ ଜହ୍ନ ଆସେ।
ହଁ ଲୁଚା କାଳୀ ଖେଳ ମ ଯୋଉ ଗେଣ୍ଡା ଶାମୁକାକୁ ଭୋଗ, ଯୋଉ ପୋଖରୀରେ ନେଇକି ଖଇ ଫିଙ୍ଗିକି ଆସିବ
ହଁ, ହଁ ଯାହା ହାତରେ ଧଇଲା ଉଁ ଆଣିବେ ଗେଣ୍ଡା ସାମୁକା ଆଣିକି ଘର ଚାରିପଟେ ପକେଇବ
ହଁ, ସେଗୁଡା କଣ ଏମିତି ହୁଏ। କଟକ ରେ
ସେଇଟା ଥିଲା ସେତେବେଳକୁ ଇଏ କିନ୍ତୁ, ସବୁ ଭଲ ଥିଲା। ଏବେ ସବୁ ସେ ପରମ୍ପରା ଇଏ ସବୁ ଗଲାଣି ଆଉ କିଛି ନାହିଁ।
ବାହାହେଲା ପରେ ଆଉ କି ପରମ୍ପରା ଘରେ ଖାଲି ରୋଷେଇ
ଖାଲି ରୋଷେଇ, ତା ଛଡା ଆଉ କିଛି ନାହିଁ।
ରୋଷେଇ ଆଉ ଛୁଆଙ୍କ ପାଠପଢ଼ା ପୁଅର ତ ସ୍କୁଲରେ ଦେଇଛନ୍ତି ପ୍ରୋଜେକ୍ଟ ସବୁ କରିବାକୁ।
ହଁ।
ଛୁଆଙ୍କର ତ ପ୍ରୋଜେକ୍ଟ। ଆଉ ଚାଲିଲାଣି ପ୍ରୋଜେକ୍ଟ କାମ କଲଣି?
ହୁଁ, ଚାଲିଲାଣି। ଦି, ତିନିଟା ସରିଲାଣି। ଏବେ ପୁଣି ହବ
ହଁ, କୁଆଡେ ଏଇ ଛୁଆ ତ ଏମତି ହଉଛନ୍ତି, ତାଙ୍କ ପଛରେ ଟାଇମ ଯାଉଛି। ଆଉ ହଇରେ ତମେ ହାମୁ କରିଦିଅ।
ଏ ଏଁହେ ବର୍ଷା ତ ଲୁଗା କିଛି ଶୁଖୁନଥିବ?
ନାଇଁ ପା ତାକୁ ଆଜି ବହୁତ ସାରା ସଫା ହେଇଥିଲା। ସବୁ ଇଏ କରିକି ପକଉଛି ଆଉ ଆଉ, କଣ କହ?
କିଏ କାନ୍ଦୁଚି, ପୁଅ?
ହଁ, ସେ ଖାଇଟା ଖାଉନି ଖାଲି ନଷ୍ଟ କରୁଛି। ଯେ ତାକୁ, ଦେଲାଠୁ ଖାଲି କାଢ଼ିଦଉଚି। ଖାଲି କହୁଚି ସବୁ ଫିଙ୍ଗିଦବ। ଚାପି ଦେବି ହାତାରେ
ହଁ ତମେ ଖାଇସାରିଲଣି।
କିଆ ବ୍ୟାଆ ସଣା ହେଲାଣି ଆସିକି।
ହଉ ହଉ ରଖୁଛି।
ହଉ।